ମାଡ଼ାମ ହାଲୋ। ନମସ୍କାର ମ୍ୟାଡାମ, ମ୍ୟାଡାମ ଏଇ ହା
ଆପଣ କଁ ବ୍ୟସ୍ତ ଥିଲେ କି?
ନାଇଁ ନାଇଁ ଆପଣଙ୍କ ଯୋଉ ଛୋଟ ପିଲା ଅଛି। ତା ଖାଦ୍ୟ ଉପରେ ମ୍ୟାଡ଼ାମ ଟିକେ କଂ କୁହନ୍ତୁ କଣ କଣ ଖାଇବା ପାଇଁ ଦଉଚନ୍ତି? ଆଉ କଣ ହେଲଦି ଫୁଡ ଅଛି? ଏ ଛୋଟ ପିଲାଙ୍କର ଆଉ କୋଉଟା ଖାଇଲେ ତାଙ୍କ ମାନେ ହେଲଥ ଟା ଟିକେ ଅ ଯୋଉ ଶୁ ଶୁ ସ୍ୱାସ୍ଥ୍ୟ ପୁରା ସୁସ୍ଥ ରଇବ।
ସେ କଥା ଟା ଟିକେ ରହି ରହି କହିଲେ ମତେ ଟିକେ ଭଲସେ ଶୁଣାଯିବ। ହେଲା କି?
ହଉ, ହଉ ଆଜ୍ଞା।
ଆପଣ ଆପଣ ଟିକେ ଶୀଘ୍ର ଶୀଘ୍ର କଥା କହିଦଉଚନ୍ତି ତ। ହଁ ଆପଣଙ୍କ ଘରେ ଅଛନ୍ତି ଛୋଟ ପିଲା।
ହଁ। ମୋର ଛୋଟ ପିଲା ଦି ଜଣ ଯେଣ ଜଣେ ପାଞ୍ଚ ବର୍ଷର, ଆଉ ଯଣେ ଛୋଟ ପୁଅଟା ଏବେ ଆଉ ଆଠ ମାସର ଆଉ।
ଆଠ ମାସର। ଓହୋ ଆଉ ଆଠ ମାସର ପିଲା ସିଏ ତାକୁ ଏବେ କଣ? କିଛି ସିଝା ଖାଦ୍ୟ ଆରମ୍ଭ କଲେଣି ଦେଲେଣି।
ଆଜ୍ଞା, ସିଏ ଏବେ ଖାଉଚି ଅ ଟିକେ ଯାଇ ଭଣ୍ଡା ଆଉ ଅମୃତଭଣ୍ଡା ଗାଜର ଆଉ ଆଳୁ ଏମିତି ଟିକେ ସିଝା ସିଝି କନ୍ଦମୂଳ ପନିପରିବା ଟିକେ ଟିକେ ଦେଲେଣି ଆଉ।
ପନିରିବା ପକେଇକି ସିଝେଇକି ତାକୁ ଦଉଚ। ନ୍ତି
ସିଝେ ଇକି ଟିକେ ଗ୍ରାଇଣ୍ଡିଙ୍ଗ କରିକି ଦଉଛି ଆଉ। ବେଳେ ବେଳେ ଭାତ ଟିକେ ହରଡ଼ ଡାଲି - - ଏମିତି ଦଉଛି ଆଉ। ପିଲାଙ୍କ ପାଇଁ ଭାତ- -
ଜେ ଗ୍ରାଇଣ୍ଡିଙ୍ଗ କରି ଖାଇବାକୁ ଦେଉନାହାଁନ୍ତି। ହେଲାକି ଆ - -
ସେଇଟା ଯଦି ଆପଣ ଗ୍ରାଇଣ୍ଡିଙ୍ଗ କରିକି ଦେବେନି ଗ୍ରାଇଣ୍ଡିଙ୍ଗ କରିକି - - ଦେଲେ କଣ କି ଛୁଆ ଖାଇବା ପେଟ ପାଇଁ ଟିକେ ଖରାପ ଏତେ ଛୋଟ ଛୁଆ ନା। ସେଇଟାକୁ ଆପଣ ହାତେରେ ଚକଟିକି ଦେବେ ନାଇଁ ତ ଆମର ଯୋଉ ଚକଟିକି ଯୋଉ ଖଲା ରହୁଚିଛୁଆଙ୍କର ଜାଲ ଆସୁଛି ଚା ଛଣା ଟାଇପ ର ଯୋଉ ବଡ ଜାଲି ଜୋ ଉଟା ଆସୁଚି।
ସେଇଟାକୁ ଖଲେଇକି ହାତରେ ଚ ଚକଟିକି ଦେବେ ହେଲା କି। ଜା କିି ଛୁଆ ଦ୍ଵାରା ଛୁଆର ହଜମ ଟା ଟିକେ ଶୀଘ୍ର ହେଇପାରିବ।
ଆଜ୍ଞା ତାଠୁ ଟିକେ ବଡ ପିଲାକୁ ମ୍ୟାଡାାମ କଣ ଦେବା। ଏମତି ପାଞ୍ଚ ବର୍ଷର ସେଇ ବର୍ଷ ବର୍ଷକର ଭିତେରେ ଯେମିତିକି ଫାଷ୍ଟେରେ ଲିକୁଇଡ଼୍ ଦିଅନ୍ତି ଡକ୍ଟରଙ୍କ କନସଲ ଡ ଯେତେବେଳେ ପରାମର୍ଶ ଆମେନୋଉ ଡକ୍ଟର କହନ୍ତି କି ତମେ ଛ ମାସରେ ଯେତେବେଳେ ଷ୍ଟାର୍ଟ କରିବ ଫାଷ୍ଟ ତାଙ୍କୁ ଖାଦ୍ୟ ତମେ ଟିକେ ଲିକଇଡ ଆକାରରେ ଦବ। ତରଳ ଖାଦ୍ୟ ଦବ ତାପରେ ତାକୁ ଟିକେ
ହଁ ତରଳ ହେଲେ କି ଆପଣ ଜୋ ସେଇ ଯୋଉ ସିଝା ଟାକୁ ଦୋଉଚନ୍ତି ନା ସେଇଟାକୁ ମାନେ ଧର ତରଳ ମାନେ ଯଦିକି ଟିକେ କାଠୁଆ କରୁଚନ୍ତି। ପୁରା ଟିକେ ପାଣି ପାଣି କରି ଟେକି ର ତାଠୁ ଟିକେ ଏମ୍ କମ ଇଏର ମୋଟା ଠାରୁ ଟିକେ ପତଳା ଆକାରରେ ଦେବେ। ସେ ସିଝାଟାକୁ। ହେଲା କି ଟିକେ ଭଲ ହବ ଛୋଟ ଛୁଆ ଅଛି ନା। ସେ ବର୍ତ୍ତମାନ ଟିକେ ମାନେ ଗିଳିବା ପାଇଁ ତଣ୍ଟିରେ ତମକୁ ଟିକେ ଅସୁବିଧା ହେଇଯିବ। ଆଉ ତାକୁ ଛୁଆକୁ ଆପଣଙ୍କର ଛୁଆ କୁ ଚୁଡା ଗୁଣ୍ଡ ଦବା ଷ୍ଟାର୍ଟ କଲେଣି?
ହଁ ଚୂଡ଼ାାଗୁଣ୍ଡରେ ହୋମ୍ ସେରଲାଗ ଯେମିତି ମିଶେ ଇକି ସବୁ ଦିଅନ୍ତି ସେମିତି ସବୁ କାଜୁ ପାସ୍ତା ଆଉ
ଆଜ୍ଞା।
ଉଁ ଅଁ ଯୋଉ ଆସେ ଗୋଟେ ମଖାନା।
ଆଜ୍ଞା।
ଉଁ ଗହମ ମୁଗ।
ଏମିତି ସବୁ ଯାହା ବିହନ ଜାତୀୟ ଖାଦ୍ୟ ଅଛି ତାକୁ ମିଶେଇକି ଟିକେ ଭାଜି ଦେଇକି ଗରମ କରିକି ତାପରେ ତାକୁ ଗ୍ରାଇଣ୍ଡିଙ୍ଗ କରିକି ସ
ଆପଣ ଯୋଉ ଗହମ ମୁଗ କଇଲେ ଏଇଟା କେତେ ମାସରୁ ଆପଣ ତାକୁ ଆରମ୍ଭ କଲେଣି? ଖାଦ୍ୟ ଦବା।
ତାକୁ ଏବେ ଆଜ୍ଞା ଏବେ ଷ୍ଟାର୍ଟ କରୁଚି।
ଏ ଏବେ ଯେ ମୋ କ କଥା ଆଉ ଯୋଉ ଗହମ ମୁଗ ଟା ଖାଉଚି ଛୋଟ ଛୁଆ ଆଠ ମାସରୁ ଆପଣ ଷ୍ଟାର୍ଟ କଲେ ମୁ ମୁଗଟା ତାକୁ ଟିକେ ବର୍ତ୍ତମାନ ଲାଟି୍ରନ୍ ଯିବା ପାଇଁ ପ୍ରୋବ୍ଲେମ ହୋଉନି?
ନାଇ ସେମିତି ସେମିତି ତ କିଛିହୋଉନି ଫାଷ୍ଟ ତାକୁ ମୁଁ ଦୋଉଥିଲି ଓଟ୍ସ ଟିକେ ଦୋଉଥିଲି ଓଟ୍ସ ମାଜିକି ଆଉ। ଚୁଡ଼ା ଭାଜିକି ତାକୁ ଗ୍ରାଇଣ୍ଡିଙ୍ଗ କରିକି ଦିଏ। ଆଉ ଯେତବେଳେ ଫା ଷ୍ଟାର୍ଟିଂ କଲି ଆଉ ଆରମ୍ଭରୁ ଯେତବେଳେ ଖାଦ୍ୟ ଖାଇଲା ଏଇଗୁଡା ଖାଇଲା ଆଉ ଏବେ କିନ୍ତୁ ଉ
ମ୍ୟାାମ ଆପଣ ମଝିରେ ଟିକେ କଣ କହିଲେ ଭଲ ସେ ଶୁଣାଗଲାନି। ଆଉ ଟିକେ ଆପଣଙ୍କ କଥାଟା ପୁନର୍ବାର ପ୍ରକାଶ କରିବେ କି?
ଆଜ୍ଞା ମୁଁ ଯେତେବେଳେ ଛଅ ମାସ ହେଲା ତାକୁ ଓଡସ ଆଉ ଚୁଡା ଗରମ କରିକି ଉଷୁମ କରିକି ଦଉଥିଲି ତାକୁ ଗରମ ପାଣିରେ ଗରମ ପାଣିରେ ଦିଏ ଟିକେ ଉଷୁମ୍ ଉଷୁମ୍ ପାଣି ଥିବ - ତାକୁ ଦିଏ ଆଉ ଟିକେ ଅଳ୍ପ ମାନେ ବହୁତ୍ ମୋଟା କରେନି ବହତ୍ ବହଳିଆ କରେନି ଅଳ୍ପ ପାଣିଆ ପାଣିଆ କରିକି ତାକୁ ଦେଇଦିଏ। ସେ ଖାଇଦିଏ ଭଲ୍ ସେ ଖାଏ ଆଉ ଏବେ ଯେତେବେଳେ ଆଠ ମାସ ସେଥିରେ ପରେ ମୁଁ ଯେତେବେଳେ ତାକୁ ଦେଉଛି ସବୁ ଆଣିକି ପାସ୍ତା, ମଖାନା ସବୁ ଆଡେ ପକେଇଲେ ସିଏ ଟିକେ ଖାଇବାକୁ ମାନେ ଟେଷ୍ଟ ନଉନି ଏତେ ଖାଇବାକୁ।
ହଁ ଆପଣ ନା ସେଇ ଛୁଆ ଜମା ମାତ୍ର ଆଠ ମାସର ଯୋଉ ଚୁଡା ଗୁଣ୍ଡ ଦଉଛନ୍ତି ତା ଦେହରେ ବାହାରର ମିଠା ଯେମିତି କି ଅମୁଲ ହେଲା ଏସବୁ ଦଉଛନ୍ତି କି ଆଡ୍ କରୁଛନ୍ତି କି ମିଶଉଛନ୍ତି କି?
ହଁ ମୁଁ ତାକୁ ଅମୁଲ ଦିଏନି ଯୋଉ ଏବେ ଆସୁଛି ଫର୍ମୁଲା ପାଉଡର ଗୋଟେ
ନାଇଁ ନାଇଁ ଯୋଉ ସେଇଗୁଡା ନା ଡକ୍ଟରଙ୍କ କହିବା କଥା ଆମେ ଯଦି ଲାକ୍ଟୋଜିିନ ଆମର ଯଉ ଆସୁଛି ସେଇଟା ବହୁତ୍ ମିଠା ହେଲା କି ଆମେ ସେ ଯଦି ମିଠା ଜାତୀୟ ଜିନିଷ ଟାକୁ ମିଶେଇକି ଦବା ନା ଛୁଆ ସବୁବେଳେ ସେଇଟା ଇଚ୍ଛା କରିବ ଖାଇବା ପାଇଁ ହେଲା କି ମ୍ୟାଡାମ୍ ମୋ କଥା ଆପଣ ଶୁଣି ପାରୁଛନ୍ତି?
ଆଜ୍ଞା ମୁଁ କହିଲି କି ସେଇଟା ଯଦି ଏବେଠୁ ଆପଣ ଦେବେ ନା ଛୁଆକୁ ମାନେ ଫୁଲେଇ ଦବ ସେ ଜିନିଷ ଟା କିନ୍ତୁ ତାଙ୍କ ଦେହ ପାଇଁ ସେଟା ଭଲ ନୁହଁ। ଆପଣ ଯେମିତି ସେଟା ଛାଡିଦେବେ ନା ସେଟା ପୁଣି ଛୁଆକୁ ଶୁଖେଇଦବ ପୁରା ହେଲା କି ଆପଣ ମାନେ ବାହାରର ଯୋଉ ବିକ୍ରି ହଉଛି ଆମର ଅ ସେରଲାକ୍ସ ସେଥିରେ ନା ବହୁତ ପରିମାଣର ଚିନି ମିଶୁଛି।
ଆଜ୍ଞ ଆଜ୍ଞା।
ହେଲା କି ଆପଣ ସେଇଟାକୁ ହଁ। ମାନେ ଘରେ ହାତ ତିଆରିର ସବୁ ଜିନିଷ ଦିଅନ୍ତୁ। ହେଲା କି।
ଆଜ୍ଞା ମୁଁ ସେ ବି ଥ ତାକୁ ଲାକ୍ଟଯିନି ଯିନି ଗୋଟେ ମାସ ଛାଡିଦେଲି ସେ ପୁରା ଝ
ଆଜ୍ଞା ହଁ। ଆଉ ଆଉ କଣ କହିଲେ ଚୁଡା ଗୁଣ୍ଡାରେ ପକଉଛନ୍ତି?
ଏ ଚୁଡା ଗୁଣ୍ଡରେ ସେ ମଖାନା ପକାଏ କାଜୁ ପକାଏ ପିସ୍ତା ପକାଏ। ଆଉ ଏ ଯୋଉ ସୋଲା ଯୋଉ ମିଳେ ତାର ତାକୁ ସୋଲା ପକାଏ ଆଉ
କୋଉଠୁ ଆସେ କୋଉଠୁ ମିଳେ କହିଲେ?
ସୋଲା ଅଙ୍ଗନବାଡିରୁ ତାର ମିଳେ।
ଅଙ୍ଗନବାଡି କେନ୍ଦ୍ରରୁ ଆଜ୍ଞା ଆ ଯୋଉ ମାସରେ ସୋଲା ନ ମିଳୁ ଚି ସୋଲା ବଦଳରେ ଆପଣ କଣ ପକାନ୍ତି?
ସୋଲା ବଦଳରେ ମୁଁ ନାଇଁ ସେ ସୋଲା ତ ପ୍ୟାକେଟ ରଖି ଦେଇଥିଲି ସେ ମି ଆଉ ଆଉ ତ କିଛି ଆଡ୍ କରିନି ଆଉ ତ ମିସ୍ -
ଆଉ ସୋଲା ବ ଦଳରେ ଆପଣ ଯୋଉ କହିଲେ କି ବୁଟ ଯାଇ ନା ଆମର
ହଁ, ହଁ।
ଆଉ ବୁଟ ଯାଇ ଯୋଉଟା ଆସିୁଛି ସେଇଟା ବି ପକେଇ ପାରିବେ ଆପଣ।
ସେ କଣ କଲେ କି ଆମ ଶାଶୁ ମନା କରୁଛନ୍ତି ବୁଟ ତ ଆମେ ଆପଣ ଯୋଉ କହିଲେ ମୁଗ, ହାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପ ଆପଣ ଯୋଉ କହିଲେ ମୁଗ ହେଲେ।
ତଥା ବି ଶୁଣିପାରୁଛି କୁହନ୍ତୁ।
ଆପଣ ଯୋଉ କହିଲେ ମୁଗ ଆଉ ଟିକେ ବୁଟ ଏ ମୁଗ ଆଉ ବୁଟ ସେଇଟା ଟିକେ ମୋ ଶାଶୁ ମା ମନା କରନ୍ତି। କମ୍ କମ୍ ପରିମାଣର ପକାଇବା ପାଇଁ ବେଶୀ ପକାଇଲେ ଛୁଆର ଗ୍ୟାସ୍ ପ୍ରୋବ୍ଲେମ୍ ହେବ।
ଆଜ୍ଞା ଆଜ୍ଞା ଆପଣ ଗୋଟେ କେଜି ଚୁଡା ଗୁଣ୍ଡ କରନ୍ତି ନା କେତେ ଗୁଣ୍ଡ କରନ୍ତି।
ହଁ ହଁ ଗୋଟେ କେଜି କରେ।
ଗୋଟେ କେଜି ରେ କେତେ ମାପର ମୁଗ ଦିଅନ୍ତି କି ଆପଣ ଶହେ ଗ୍ରାମ କି ଦୁଇଶହ ଗ୍ରାମ।
ସେମିତି ତ ଇଏ ଗୋଟେ ଛୋଟ ପଚାଶ ଗ୍ରାମ ଭଳିଆ ଅଛି କପ୍ ସେଇଥିରେ ମୁଁ ଦେଇଦିଏ ଅଳ୍ପ ଅଳ୍ପ ମୋ ଝିଅର ବନାଏ ନାଁ। ଆଉ ତା ପରିମାଣ ତ ଆ ପୁଅ ପାଇଁକା ଏତେ ମାପିନି କିନ୍ତୁ ଯେ ଯେହେତୁ ଛୋଟ ସେଇ ଅନୁସାରେ ଟିକେ କମ ଦିଏ ଆଉ।
ହା ହଁ ସେ ଯୋଉ ଆପଣ କହିଲେନି ଛୋଟ, ଆଉ ସିଏ କହିଲେ କି ସବୁ ଏସବୁ ଜିନିଷ ଏକାଥରକେ ଆମେ ମିଶେଇଲା ବେଳକୁ ଛୁଆଟା ଖାଦ୍ୟ ପାଇଁ ଇଚ୍ଛା କରୁନି। ଆଠ ମାସର ପିଲା ନା ସେଥିପାଇଁକା ଆପଣ କଣ କରିବେ ନା ସବୁ ଜିନିଷ ଟାକୁ ଧୀରେ ଧୀରେ ଧୀରେ ଧୀରେ ମିଶେଇବେ ଧର ଆମେ ଏଇ ମାସରେ କଣ କଲେ ଫାଷ୍ଟ ଆମେ ଖାଲି ଚୁଡା ଗୁଣ୍ଡକୁ ତରଳ ଆକାରରେ ତାକୁ ପାଣିରେ ଗୋଳେଇକି ଦେଲେ।
ଆଜ୍ଞା।
ମିଶାନ୍ତି, ମୁଁ କହିଲି ଆଠ ମାସର ପୁଅକୁ ଦେଲାବେଳେ ଚୁଡ଼ାଗୁଣ୍ଡରେ କ୍ଷୀର ମିଶାନ୍ତି କି?
ନା ନା ନା କ୍ଷୀର ଦେଇନି।
କ୍ଷୀର ଦେଇନାହାନ୍ତି କାହିଁକି ଡକ୍ଟର ମନା କରିଛନ୍ତି।
ନାଇଁ ଦେଖିଥିଲି ଡକ୍ଟରଙ୍କୁ ତ କନସଲ ଡକ୍ଟରଙ୍କୁ ତ ପଚାରିନି ପରାମର୍ଶ ନେଇନି। କିନ୍ତୁ ଦେଖିଥିଲି ଯେ ଏମିତି ଫୋନ ଫୋନ ରୁ ଯେ, ବର୍ଷକ ପୂର୍ବରୁ ଛୁଆ ଙ୍କୁ ଦେଲେ ତାଙ୍କ ଇମ୍ୟୁନି ପାୱାର ଟିକେ ଇଏ କରେନି ଗାଇଗ୍ରେଟ ପ୍ରୋଟିନ ରହୁଛି ତ।
ଆଜ୍ଞା ଆଉ ତାପରେ ସେଇଟା ବି ଥଣ୍ଡା ବି ହେଇଥାଏ ଜାଣିଛନ୍ତି ନା ନାଇଁ। ବର୍ଷକର କମ ପିଲାକୁ କଫ ଭିଡିଦବ। ଅଣନିଶ୍ୱାସି ହେଇିଯିବ ପୁରା।
ହଁ ମୋ ଝିଅ ବେଳକୁ ଦଉଥିଲି କି ମ୍ୟାଡ଼ାମ ମୋ ଝିଅ ତେଳେ ଛୋଟ ଥିଲା ତାର ଶ୍ୱାସ ବାହାରିଗଲା ମୁଁ ଜାଣିପାଇଲିନି। ଡକ୍ଟରଙ୍କୁ ପଚାରିଲା ବେଳ କୁ ଡକ୍ଟର ପୁରା ବର୍ଷକ ମୋ ଝିଅକୁ ମନା କରିଦେଲେ। ଇଏ ଟୋଟାଲି ଅଣ୍ଡା ଦବନି କ୍ଷୀର ଦବନି। ମାଂସ ଦବନି, ଚିକେନ ଦବନି, ଚିଙ୍ଗୁଡି ଦବନି, ସବୁ ମନା କରିଦେଲେ କହିଲେ ଆର ଆଲର୍ଜି ହଉଛି ଶ୍ଵାସ ପାଇଁକା ତା ଗୋଡା ହାତ ସବୁ ଫଳି ଯାଏ। ଅସହରା ସେଥିପାଇଁ ମୁଁ ସେଗୁରା ମନ କରିଥିଲି।
ହଁ ଭଲ କରିଛନ୍ତି ଆପଣ ଏଇଟା। ମାନେ ଯାହାକି ଦବା ଏ ଉଁ ଛୁଆଙ୍କୁ ଖାଇବାକୁ ନାଁ। ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନବାଟା ଆମର ବହୁତ ଭଲ। ଆଉ ଯାହାବି ହଉଛି ଛୋ ଟ ଛୁଆ ଆମେ ହଠାତ ତ ଆଉ ଜାଣିପାରିବାନି ନାଁ କଣ ହଉ କିଛି ଛୁଆଙ୍କର ପେଟ କାଟୁଛିକି କଣ ହଉଚି ଆପଣଙ୍କ ଯୋଉ ପ୍ରାଥମିକ ଚି ଖିଏ ଛାଳ ପାଖରେ ରହୁଚି ସେଠିକି ନେଇ ଡାକ୍ତରଙ୍କ ପରାମର୍ଶ କରିକି ଦିଅନ୍ତୁ।
ଆଜ୍ଞା ଯୋଉ ଲାକ୍ଟୋଜିନ୍ ମ୍ୟାଡମ୍ ଦଉଥିଲି ମୁଁ ତାକୁ ପୁଅ କୁ ଦିଟା ଫାଷ୍ଟ ଛଅ ମାସରୁ ଷ୍ଟାର୍ଟ କରିଦେଲି ମୁଁ ଡକ୍ଟର ବି ମନା କରିଥିଲି। ମୁଁ ଯେହେତୁ ମୋ ଝୁଅକୁ ଦଉ ଟିକେ ମୁଁ କଇଲି ଆଉ ତ କିଛି ଏବେ ଖାଦ୍ୟରୁ ଷ୍ଟାଟ ତାକୁ ଟେଷ୍ଟ ଲାଗୁନି ବୋଲି ସେ ଖାଦ୍ୟ ଟା ଇଏ କରୁନି।
ସୁଆଦିଆ ଲାଗୁନି।
ହଁ, ସେଥିପାଇଁ ତାକୁ ଯେତେବେଳେ ଆରମ୍ଭ କଲା ଲାକ୍ଟୋଜିନ୍‌ ସେ ଖାଇଲା। ଖାଇଲା ପରେ ଭଲସେ ଖାଇଲା, ତାପରେ ଦେହ ବି ଭଲ ଦେଖାଗଲା। ଆଉ ଯେତେବେଳେ ତାକୁ ଛାଡ଼ିଦେଲି ଗୋଟେ। ସେ ଦେଲିନି। ମୁଁ କହିଲି, ନାହିଁ ଏବେ ଏତେ ତ ତା ଖାଦ୍ୟରେ ପଡ଼ୁଚି ସବୁ। ଚୁଡ଼ାଗୁଣ୍ଡ ରେ ଏତେ ମିଶେଇକି ଦଉଚି, ହେଲେ ଏଇଟା ଆଉ ଦେବିନି। ଯେତେବେଳେ ନଦେଲି, ପୁଅ ପୁରା ଝଡ଼ିଗଲା। ସମସ୍ତେ କହିଲେ, ଏରା ଭିଟାମିନ୍‌ ର ଅଭାବ।
ଆପଣ ଯୋଉ ସେଇଟା କହିଲେଣି, ଲାକ୍ଟୋଜିନ୍‌ ଯୋଉ ମାନେ ମା କ୍ଷୀର ନଖାଇଥାଏ, ଛୁଆମାନଙ୍କୁ ଡକ୍ଟର ମାନେ କୁହନ୍ତି କି ତୁମେମାନେ ଲାକ୍ଟୋଜିନ୍ ଦବା ପାଇଁ, କି ଲାକ୍ଟୋଜିନ୍ ଦିଅ। ଆକ୍ଚୁଲି, ଲାକ୍ଟୋଜିନ୍‌ ଟା ବହୁତୁ ମିଠା। ମୁଁ ବି ମୋ ପୁଅକୁ ଦଉଥିଲି। ହେଲା କି?
କିନ୍ତୁ ମ୍ୟାଡାମ୍, ଛୁଆଙ୍କ ପାଇଁକା ମା କ୍ଷୀର ହିଁ ସବୁଠୁ ଭଲ।
ସବୁଠୁ ଭଲ। ଆଉ ତାପରେ ଆମେ ଚୁଡ଼ା ଗୁଣ୍ଡ ଧୀରେ ଧୀରେ ଦବା। କିନ୍ତୁ ବାହାର ସେରେଲାକ୍ସ ନା ଲାକ୍ଟୋଜିନ୍ ଯେମିତି ମିଠା, ସେରେଲାକ୍ ଟା ବି ବହୁତୁ ମିଠା।
ଆଜ୍ଞା, ଆଜ୍ଞା। ଲାକ୍ଟୋଜିନ୍‌ ଦବାନି, ମ୍ୟାଡାମ କଣ କହୁଚନ୍ତି?
ନାଇଁ, ନାଇଁ, ମୁଁ କହୁଚିକି, ଆପଣ ଲାକ୍ଟୋଜିନ୍‌ ଦେବେନି। ସେ ଯୋଉ ଚୁଡା ଗୁଣ୍ଡ ଟା ଦଉଛନ୍ତି ଆଉ ମୁଗ ହଉ, ସେ ଯୋଉ ଗହମ ହଉ, ଏତେ ଛୋଟ ଅଛି। ଧର, ଏ ମାସରେ ଆପଣ ଦେଲେ ଖାଲି ଚୁଡ଼ା ଗୁଣ୍ଡ ତରଳ କରିକି ଆର ମାସକୁ ଆମେ ତାକୁ ଧୀରେ ଧୀରେ କାଜୁ, ଗୋଟେ ମାସ ତ ଆଲମଣ୍ ମିଶେଇକି ଫାଷ୍ଟ, ପ୍ରଥମେ ମିଶେଇକି ଆମେ ଦବା।
ଆଜ୍ଞା।
ସେ ଆମର ସେଇ ମଖା ହଉ କି ଅଖରୋଡ ହଉ, ଅଖରୋଡ ଟା ବହୁତୁ ଗରମ। ମାନେ, ବଡ଼ିକି ବହୁତୁ ଗରମ କରିଦିଏ। ଛୁଆ କୁ ଟିକେ ନଅ ମାସେ କି ଦଶ ମାସେ କ୍ରସ କରିଗଲେ, ଦେଲେ ସେଇଟା ଟିକେ ଭଲ ହବ। ଯେମିତି ଛୁଆ କଣ କି ଖାଦ୍ୟ ଟାକୁ ଭଲସେ ହଜମ କରିପାରିବ।
ତାର ଟିକେ ହଜମ ର ଇଏ ଟା ବଢ଼ିଯିବା ଦରକାର। ହଜମ କରିବା ଶକ୍ତି ଟା ବଢିଗଲେ, ସେଗୁରା ସବୁ ଦେବାଟା ଭଲ।
ଭଲ ହବ। ହେଲା କି ଆଉ ଆପଣଙ୍କ ପୁଅ କୁ ଆପଣ, ଆଜ୍ଞା। ଆପଣଙ୍କ ପିଲାକୁ ଆପଣ କୁର୍ମି ଠି ଔଷଧ ଠିକ୍ ଟାଇମ୍ ରେ ଦଉଛନ୍ତି ତ?
ନାଇଁ କୁର୍ମି ଔଷଧ ଏବେ ଦିଆ ହେଇନି। କାରଣ ତାର ହେଇନି ଏଯେ, ଏ ତାକୁ ଇଞ୍ଜେକ୍ସନ ସବୁ ଯାହା ଲବା କଥା ଅଙ୍ଗନବାଡି ତରଫରୁ ଦିଆ ହଉଚି ଆଉ।
ଆଜ୍ଞା, ଆଜ୍ଞା। ଡକ୍ଟର କହିନାହାନ୍ତି ଏପନ୍ତ ଦବା।
ନାଇଁ, ନାଇଁ।
ଆଜ୍ଞା, ଆଜ୍ଞା। ଟିକା ଟିକା ସବୁ ଟାଇମ୍ ରେ ନେଇଯାଇଚନ୍ତି?
ଆଜ୍ଞା। ଟିକା ଠିକ୍ ଟାଇମ୍ ସବୁ ନେଇଚି, ଏବେ ତ ନେଇଚି ନଅ ମାସର। ଆଜ୍ଞା। ହଁ ମ୍ୟାଡାମ୍, ଥାଙ୍କ୍ ୟୁ। ଧନ୍ୟବାଦ ଆପଣଙ୍କୁ କଥା ହେଇ ଭଲ ଲାଗିଲା।
ଆଜ୍ଞା, ଆଜ୍ଞା। ହଉ ଠିକ୍ ଅଛି। ମୁଁ ରଖୁଛି, ଆଜ୍ଞା।